ହ୍ୟାଲୋ।
ଉଁ କଣ କରୁଛନ୍ତି?
ମୁଁ ଏଇ ବୁଲୁଛି ଟିକେ ନଦୀ କୂଳରେ।
ଖାଇ ସାରିଲେଣି?
ଖାଇଥିଲି ସେଇ ଖରା ବେଳେ।
ଆଉ ଆଗକୁ ତ ରଥଯାତ୍ରା ଆସୁଛି। ରଥଯାତ୍ରରେ ଆମେ । ତାରେ ଆମେ ସବୁ ସାଙ୍ଗ ମାନେ ବାହାରିଛୁ ବୁଲିଯିବୁ ବୋଲି ପୁରୀକି। ମାନେ ପରେ ଏଇଠୁ ବାହାରିବୁ ବସ ରେ ବସ ରେ ଏଠୁ ଯିବୁ ଢେଙ୍କାନାଳ ତାପରେ ଢ କଳ ଏଠୁ ଟ୍ରେନ ରେ ଯିବ। ଟ୍ରେନ ଟ କାଳୁ ଟ୍ରେନ ଷ୍ଟେସନ କରିକି ଟ୍ରେନ ପୁରି ଯିବୁ ଆଉ। ମାନେ ଆମ ଜଗନ୍ନାଥ ଏତେ ଆମ ରଥଯାତ୍ରାଟା ଆମ ଓଡିଶାରେ ଖାଲି ନୁହଁ ଆମ ସାରା ବିଶ୍ଵରେ ହଉଛି।
ହଁ।
ଜାଣିଛ ଆମେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ମାନେ ଆମେରିକା ବିଷ ଚୀନ ରେ ବି ହଉଛି ପାକିସ୍ତାନ ବି ହଉଛି ମାନେ ସବୁଆଡେ ହଉଛି। ମାନେ ରଥଯାତ୍ରା ଟା ଆମ ଓଡିଶା କୁ ମାନେ ହାଇଲାଇଟ କରୁଛି ମାନେ ସବୁ ଆଡେ ଆମର ଜଗନ୍ନାଥ ଆମ ଆଡେ ମହାପ୍ରସିଦ୍ଧ। ମାନେ ଜଗନ୍ ଜଗନ୍ନାଥଙ୍କୁ କେବଳ ଥରେ ହିଁ ବି ଅନ୍ୟ ଜାତି ଲୋକ ଜଣେ ଥରେ ହିଁ ଦେଖିପାରିବ ହେଲା ରଥଯାତ୍ରା ବେଳେ।
ହଁ।
ଜାତି ଧର୍ମ ଜାତି ଧର୍ମ ସେ କିଛି ନ ଇଏ କରିକି ବଡ ଦାଣ୍ଡକୁ ଓହ୍ଲେଇ ପଡନ୍ତି ଭକ୍ତ ମାନଙ୍କୁ ଦେଖା କରିବା ପାଇଁ ଜାଣିଛ। ଆଉ ଜଗନ୍ନାଥଙ୍କ ରଥ ହଉଛି ନନ୍ଦିଘୋଷ ରଥ। ବଳଭଦ୍ରଙ୍କ ରଥ ହଉଛି ତାଳଧ୍ୱଜ ରଥ ଆଉ ସୁଭଦ୍ରଙ୍କ ରଥ ହଉଛିି ସେ ଦେବଦଳନ ରଥ।
ଦେବ ଦଳନ ଦର୍ପ ଦଳନ।
ଦର୍ପଦଳନ।
ହୁଁ।
ଜଗନ୍ନାଥଙ୍କ ରଥ ତ ଷୋଳଟି ଚକ ଥାଏ।
ହଁ।
ଜାଣିଥିବ।
ହଁ ଜାଣିଛି।
ଆଉ ଆମ ଓଡିଶାରେ ତ ବାର ମାସରେ ତେର ପର୍ବ ଆଉ ତା ଭିତରୁ ଆମର ର ଥରେ ଏଟା ଅନ୍ୟତମ ରଥଯାତ୍ରା ବି ହୁଏ ରଜ ହୁଏ ଦୁର୍ଗା ପୂଜା ହୁଏ ନୂଆଖାଇ ହୁଏ ବୋଇତ ବନ୍ଦାଣୁଏ ହୁଏ କାର୍ତ୍ତିକ ପୂ୍ଣ୍ଣିମା ହୁଏ। ଅନ୍ୟାନ୍ୟ ମକର ସଂକ୍ରାନ୍ତି କୁମାର ପୂର୍ଣ୍ଣିମା ପ୍ରଥମାଷ୍ଟମୀ ଧନୁଯାତ୍ରା ମିମ
ହଁ।
ଆମର ତ ରଜ ଏବେ ଗଲା।
ହଁ।
ରଜ ହଉଛି ଆମ ମୁଖ୍ୟତଃ ଆମ କୃଷି ମାନେ ଆଉ ନାରୀ ମାନଙ୍କୁ ନେଇ ରଜ କରାଯାଏ ଆମର ବି ଏଠି ରଜ ମହୋତ୍ସବ ହଉଥିଲା ତମର ହଉନଥିଲା କି?
ହଁ ଆମ ଗାଁ ରେ ନୁହଁ ବଟ ଗାଁ ସାଇଡରେ ରହୁଥିଲା।
ଓ ହୋ। ଆ ଏଠି ଝିଅ ମାନେ ନୂଆ ପୋଷାକ ପିନ୍ଧି ଦୋଳି ଖେଳି ବିଭିନ୍ନ ପ୍ରକାର ପିଠା ଖାଇ ପୋଡ଼ ପିଠା ମାନେ ରଜରେ ମୁଖ୍ୟତଃ ପୋଡ଼ପିଠା। ହେଲା ପୋଡ ପିଠା କୁ ରଜ ପାନ। ପୋଡପିଠା ରଜ ପାନ ଖାଇ ପୁରା ଖେଳିଲେ ଆଉ ରଜ ଫାଷ୍ଟ ରଜ ଦିନ ହଉଛି ପହିଲି ରଜ ମଝି ରଜ ହଉଛି ରଜ ସଂକ୍ରାନ୍ତି ଲାଷ୍ଟ ଦିନ ହଉଛି ଭୂମି ଦହନ। ହେଲା। ଦୁର୍ଗା ପୂଜା ତ ତାପରେ ଦୁର୍ଗା ପୂଜା ଜାଣିଛ ଦଶହରା। ଆଶ୍ଵିନ ମାସର ଓଡିଶାରେ ପ୍ରଥମ ସହର ଗାଁ ପ ଦୁର୍ଗା ପୂଜା ବହୁତଜମରେ ପାଳନ କରାଯାଏ।
ହଁ।
ଆ ଆମର ଚାନ୍ଦିର ମେଢା ମଧ୍ୟ ଦେଖିବାକୁ ମିଳେ। ସୁନା ରେ ବି ମେଢ ଦେଖିବାକୁ ମିଳେ ଚାନ୍ଦି ମେଢ ଜାଣିଛ କଟକରେ ହୁଏ।
ହଁ ଶୁଣିଛି ତ ହେଲେ ଦେଖିନି କଟକ ଯାଇକି।
ଦଶହରା କଣ ପାଇଁ କରାଯାଏ ଜାଣିଛ ମନାଯାଏ।
କଣ ବି ମନାଯାଏ ତ ସେଦିନ ଏ ଏତେ ବି ମୋର ମନେ ନାହିଁ।
ମହିଷାଶୁରର ଗଲାଣି ମହିଷାଶୁର ରାକ୍ଷାସ ଜାଣିନୁ? ସେ କଣ କଲେ ନା ଦେବତା ଉପରଙ୍କୁ ଆକ୍ରମଣ କଲେ। ଦେବତା ଉପରୁ ଆକ୍ରମଣ କଲେ ସବୁଆଡେ ସେମିତି ଆକ୍ରମଣ କଲେ। ତାପରେ ଶିବ ମାନେ ତାଙ୍କୁ ବର ମିଳିଥିଲା ଯେ ସେ ତାଙ୍କୁ କେହି ମାରି ପାରିବେନି ବୋଲି ମାନେ କେହି ପୁରୁଷନ କେହି ମାରିପାରିବେନି ହେଲା।
ହଁ।
ତାପରେ ଶିବ ଆଉ ଉ ଉ ମହେଶ୍ଵର ଆଉ ବର୍ମା ଆଉ ବିଷ୍ଣୁ ଦେଇ ତିନି ଜଣ ଶକ୍ତି କରିକି ମା ଦୁର୍ଗାକୁ ଆବାହନ କଲେ।
ହଁ।
ମା ଦୁର୍ଗା କଣ କଲେ। ମହିଷାଶୁର ପାଞ୍ଚ ସାତ ଆ ନଅ ଦିନ ଯୁଦ୍ଧ କରିକି ଦଶ ଦିନ ବେଳକୁ ମହିଷାସୁରକୁ ବଧ କଲେ। ହେଲା, ସେଇଥି ଯଉ ଦଶମୀ ଦିନ ମାଙ୍କ ଦୁର୍ଗା ପୂଜା କରାଯାଏ। ଆଉ ମାଙ୍କୁ ମହିଷାସୁର ମର୍ଦ୍ଦିନୀ ବୋଲି କୁହାଯାଏ। ମଧ୍ୟ
ହୁଁ।
ହେଲା।
ହଁ।
ଆଉ ନୂଆ ଖାଇ ଜାଣିଥିବ ଆମ ଆଡେ। ପଶ୍ଚିମ ଓଡିଶାର ସବୁ। ନାଇଁ ପଶ୍ଚିମ ଓଡିଶାରେ ବଢ଼ିଆ ହୁଏ ଆଉ। ଉଁ
ହୁଁ।
ଭାଦ୍ରବ ମାସ ପଞ୍ଚମୀ ତିଥିରେ ଏଇ ପର୍ବ ପାଳନ କରାଯାଏ। ବିଲରୁ ଆସିଥିବା ନୂଆ ଧାନ କୁ ପ୍ରଥମେ ନିଜର ଇଷ୍ଟ ଦେବୀକୁ ଦିଆଯାଏ। ମା ସମଲେଶ୍ଵରୀ ପାଖରେ ଲାଗିଯାଏ। ଆଉ ତାପରେ ପରିବାର ସଦସ୍ୟ ସମସ୍ତେ ଏକାଠି ବସି ଆମେ ସବୁ ଖାଉ ଆଉ। ବଡ ମାନଙ୍କୁ ପ୍ରଣାମ କ ଆଶୀର୍ବାଦ ନିଅନ୍ତି।
ହୁଁ।
କାର୍ତ୍ତୀକ ପୂର୍ଣ୍ଣିମାରେ ତ ସମସ୍ତେ କାର୍ତ୍ତୀକ ପୂର୍ଣ୍ଣିମା କାର୍ତ୍ତୀକ ପୁନେଇ। କାର୍ତ୍ତୀକ ପୂର୍ଣ୍ଣିମା କଣ ପାଇଁ ହୁଏ କହିଲ?
କାର୍ତ୍ତିକ ପୂର୍ଣ୍ଣିମା ଡଙ୍ଗା ଭସା।
ହୁଁ ଡ଼ଙ୍ଗା ପାଖକୁ ଆମ ସାଧ ବ ମାନେ ନୌବାଣିଜ୍ୟ ଅ ଗୌରବମୟ ଇତିହାସକୁ ମନେ ପକାଇବ ତ ବନ୍ଦାଣ ଉତ୍ସବ ପାଳନ ଆମର କରାଯାଏ। ଏଠି ଆମେ ଆମେ ସବୁ ସକାଳୁ ସକାଳୁ ନଦୀ ଅ ପୋଖରୀ ଆମେ ସବୁ କଦଳୀ ପଟୁଆ ଡଙ୍ଗା କରିକି ଯାଉ। ଗାଏ ଡଙ୍ଗା ଭସେଇଲା ବେଳେ କଣ ଗୀତ ଗାଆନ୍ତି କହିଲ।
ଡଙ୍ଗା ଭସେଇଲା ବେଳକୁ ଆକା ମଇ ଗୀତ।
କଣ କଣ?
ଆକା ମା ବାବୋଇ।
ତାପରେ।
ମନେ ନାହିଁ।
ଆକା ମଇ ବଇ ପାନ ଗୁଆ ଥୋଇ। ତ ପାନ ଗୁଆ ତୋର ମାସକ ଧର ମ ମାର ଧର୍ମ ମୋର।
ମାସରେ କଣ ଧର୍ମ ହେଇଥିବ।
ହଁ ଆପରେ ଆମର ଉଁ ଆମର ଏଇଆଡେ ବି ଯାତ୍ରା ହୁଏ। ଆ କାର୍ତ୍ତିକ ପୂର୍ଣ୍ଣିମା ସାତଦିନ ଯାତ୍ରା ହୁଏ ହେଲା। ଯାତ୍ରା ଆମର ସାତ ଦିନି ଫୁଲ ଧୁମଧାମ ସେ ହୁଏ। ଲା ଯାତ୍ରା ପରଦିନ ଆମର ରାବଣ ପୋଡ଼ି ହୁଏ ହେଲା। ହାଲୋ। ହାଲୋ। ହାଲୋ। ଯାତ୍ରା ପଡି ଦିନ ରାବଣ ପୋଡ଼ି ହୁଏ।